ହାଲୋ। ହାଲୋ।
ଆଜ୍ଞା ନମସ୍କାର।
ହାଲୋ।
ହାଲୋ ହଁ ଆଜ୍ଞା ମୋର କଥା ଶୁ ମୋ କଥା ଶୁଭୁ ନମସ୍କାର ମୋ କଥା ଶୁଭୁଚି?
ହଁ ଆଜ୍ଞା ଶୁବା ଯାଉଚି ଆଜ୍ଞା! ଆପଣଙ୍କ କଥା ଶୁଭାଯାଉଚି ନମସ୍କାରେ କୁହନ୍ତୁ ମ୍ୟାଡ଼ମ୍। ଆ ମୁଁ ଭଲ ମୁଁ ଭଲ ଅଛି ମ୍ୟାଡ଼ାମ ଆପଣ କେମିତି ଅଛନ୍ତି? ଭଲ ଅଛି ମ୍ୟାଡ଼ମ୍ ଆପଣ କେମିତି ଅଛନ୍ତ? ହେଇ ହଁ ଆଜି ଦିନଟା କେମିତି ଗଲା?
ଆଉ ବହୁତ ଭଲ ଅଛି ଭଲ ଅଛି। ଆଉ ଆପଣ ମୋର ଦିନ ଟା ଭଲ ଗଲା। ଆଉ ଇଆଡେ ଆମ ଇଆଡେ ଟିକେ ସନ୍ଧ୍ୟା ବେଳେ ଟିକେ ବର୍ଷା ହେଲା ହେଲା। ବର୍ଷା ହେଲା ପରେ ଟିକେ ଗରମ ଟା ଟିକେ ବହୁତ ଜୋର ହଉଛି ଆଉ।
ଆଜ୍ଞା ସେମ ଆଜ୍ଞା ଆମ ପଟେ ବି ଆମ ଆମ ପଟେ ବି ବର୍ଷା ଦି ଦିନି ଆଗରୁ ବର୍ଷା ଟିକେ ଦଉଥିଲା ଆଜି କିନ୍ତୁ ଟିକେ ଗୁଳଗୁଳିଆ ପାଗ ହେଇଛି ଆଉ ଗରମଟା ବେଶୀ ହଉଛି ଆଜ୍ଞା।
ହଁ ଆକ୍ଚୁଆଲି ବର୍ଷା ବହୁତ ଜୋରରେ ହେଲେ ଯଦି ହବ ତ ତାହେଲେ ଠିକ ଅଛି ଆଉ ଟିକେ ଟିକେ ବର୍ଷା ହେଲେ ତାପରେ ଗରମ ଲାଗିବ ଷ୍ଟାର୍ଟ ହବ।
ଯେହେତୁ ଧୀରେ ଧୀରେ ଏବେ ରଜ ପରେ ପରେ ଟିକେ ବର୍ଷା ହବ ଆଉ ଏବେ ତ ବର୍ଷା ହବନି।
ହଁ ହଁ ହଁ ହଁ।
ଆଉ ଆପଣଙ୍କର ତ ଏବେ ରଜ ପର୍ବ ଆସୁଚି। ମୁଖ୍ୟ ପର୍ବ ଆପଣମାନଙ୍କର କଣ କେମିତି କରିବେ ରଜ ପର୍ବରେ ଆପଣ?
ଆମର ବୋହୁତ ହଁ ରଜର ପାଇଁ ତ ଆଗ ତ ରଜର କିଛି ଦିନ ପୂର୍ବରୁ ଖାଲି ଡ୍ରେସ୍ କିଣାକିଣି ସପିଂ ମାର୍କେଟିଂ ହେଲା ଆଉ ଏଇଟା ବେସିକାଲି ଟିକେ ଝିଅ ପିଲା ମାନଙ୍କ ପାଇଁ ପାଳନ କରାଯାଏ ଆଉ। ହେଲା ଆଉ ତିନି ଦିନି ହେଇଥାଏ। ତିନି ଦିନି ହେଇଥାଏ ପାଳନ। ତିନି ଦିନିରେ ଫାଷ୍ଟ ଦିନ ଅ ମାନେ ସମସ୍ତେ ସଜବାଜ ହେବେ। ଆଉ ବୋହୁତ ପ୍ରକାର ପିଠା ପଣା ଏଇଗୁଡାକ ହେଇଥାଏ। ବୋହୁତ ପ୍ରକାର ପିଠା ପଣା ହେଇ ଥାଏ। ଆଉ ସମସ୍ତେ ନୂଆ ନୂଆ ଡ୍ରେସ ପିନ୍ଧନ୍ତି। ନୂଆ ନୂଆ ଡ୍ରେସ ପିନ୍ଧିକିନା ଆ ତାଙ୍କର ସବୁ ପାଖରେ ଯଦି ବନ୍ଧୁ ବାନ୍ଧବ କାହା ଘର ଥିବେ ବୁଲିବାକୁ ଯିବେ ଦୋଳି ଲା ଥିବ ଦୋଳିରେ ଖେଳିବେ ଆଉ ବେସିକାଲି ଏଇ ଦିନ ଗୁଡାକରେ ମାନେ ଏଇ ରଜ ତିନି ଦିନରେ ଝିଅ ପିଲା କିଛି କାମ କରନ୍ତିନି ତା ନିୟମ। ସେମାନେ ଖାଲି ବୁଲିବେ ସେମାନେ ରେଷ୍ଟ ନେବେ ଆଉ ଏଞ୍ଜୟ କରିବେ। ତାଙ୍କର ଇଏ ଦିନ ଟା ଆଉ ଆଜି-ଆଜିକାଲି ତ ସେ ପୁରୁଣା ଭଳିଆ ଆଉ ରଜ ନାହିଁ ଆଗରୁ କେତେ ପ୍ରକାର ପି ଠା ପଣା ସବୁ ହୋଉଥୁଲା।
ଆଜ୍ଞା ହଁ ମୁଁ ବି ମୋ ମା
ପାଳନ କରଚ?
ଆଜ୍ଞା ମୁଁ ମାମୁଁ ଘ ର ଯେହେତୁ ସେପଟେ ତ ମୁଁ ସେପଟେ ଯେବେ ଯାଏ। ତ ମୁଁ ସେଇଠି ରଜ ପର୍ବ ଦେଖିଚି ବୋହୁତ ତା ବୋହୁତ ଆଡମ୍ବରରେ ସେମାନେ ରଜ ପର୍ବ ପାଳନ କରନ୍ତି। ଦୋଳି ଲାଗେ ତା ତାପରେ ଝିଅ ମାନେ ସବୁ ସଜବାଜ ହେଇକି ଆସନ୍ତି। ନୂଆ ଡ୍ରେସ ପିନ୍ଧିକି ଆସନ୍ତି। ତାପରେ ମା ମାନେ ବୁଢୀ ମା ମାନେ ସମ ଆଈ ମାନେ ଜେଜେମା ମାନେ ସମସ୍ତେ ଗୋଟେ ଜଣକ ପରେ ସବୁ ଖେଳନ୍ତି ତାଙ୍କର।
ହଁ ସବୁ ଖେଳିବେ ମାନେ ତାସ୍ ହେଲା ଲୁଡୁ ହେଲା। ସବୁ ଖେଲିବେ ହଁ।
ତ ମୋର ଗୋଟେ କୋଶ୍ଚିନ ଥିଲା ମ୍ୟାଡାମ୍ ଏଇ ଯୋଉ ରଜ ପର୍ବଟା
ହଁ।
ଆଉ ମୁଖ୍ୟ ଖାଲି ଝିଅ ପିଲାମାନଙ୍କ ପାଇଁ ହିଁ ହୁଏ।
ଆକଚୁଏଲି ଝିଅ ପିଲାଙ୍କରନା ଏଇଟା ଓମେନହୁଡ୍ ସେଲିବ୍ରେଟ କରାଯାଏ। ଆ ଯୋଉ ଆଁ ଆ ଝିଅ ପିଲାମାନେ ଯୋଉ ଋତୁସ୍ରାବ ହୁଅନ୍ତି। ସେତେବେଳେ ଧରିତ୍ରୀ ମା ବି ଏଇ ତିନି ଦିନ ପାଇଁ ଋ ସ୍ରାବ ହେଇଥାନ୍ତି ତ ସେଥିପାଇଁ ସେଇ ତିନି ଏଇ ଯୋଉ ତିନି ଦିନଟା ଝିଅ ପରା ନା କୌଣସି ମନ୍ଦିର ଯାଆନ୍ତି। ନା କୌଣସି ଉଁ ଆ କଣନ୍ତ କିଛି ମାନେ ଉଁ କାମ ସେମାନେ କରନ୍ତିନି। କୌଣସି ମନ୍ଦିର ଯିବେନି। ପରିବା ବି କାଟିବେନି। କିଛି କ ଖାଲି ସେମାନେ ରେଷ୍ଟ ନେବେ ଆଉ ଏଞ୍ଜୟ କରିବେ। ଏଇ ସମୟରେ ଧର ଧରିତ୍ରୀ ମା ବି ସେ ବି ତାଙ୍କର ରେଷ୍ଟ ନେଇକିନା ଏନଜୟ ଏଞ୍ଜୟ୍ କରନ୍ତି। ଆପଣ ଯଦି ଜାଣିଥିବେ କାମାକ୍ଷା ଦେବୀ ଟେମ୍ପଲ ଜାଣିଚନ୍ତି ଗୋହାଟୀରେ ଅଛି। ହଁ ସେଇଠି ବି ହଁ ସେଇଠି ବି ଏଇ ତିନି ଦିଇନ ବୋହୁତ ବଡ ଆକାରରେ ପାଳନ କରାଯାଏ। ମାନେ ତାଙ୍କର ଏଇ ତିନି ଦିଇନ ବୋ ହୁତ ବଡ ଆକାରରେ ପାଳନ କରାଯାଏ ସେମିତି ଆମ ଓଡିଶାରେ ବି ସେଇ କଲଚର ତାକୁ ନେଇକିନା ପାଳନ କରାଯାଉଚି ଆଉ। ଆଗ ଭଳିଆ ଆଉ ସେ ସବୁ ଜିନିଷ ନାହିଁ ଆଜିକାଲି ସମସ୍ତେ କାମ କରୁଚନ୍ତି କିନ୍ତୁ ଆଗରୁ କାମ କରିବାକୁ ମାନେ କୁହାଯାଏନି ମନା କରାଯାଏ। ଯଦି ଆପଣ ପନିକି ଧରିକି ନ ବସିବେ ପରିବା କାଟିବା ପାଇଁ ଯଦି ଘରର ବଡ ଗୁରୁଜନ ଲୋକ ଲୋକ କିଏ ଥିବେ ମନା କରିବେ ନା କରନ୍ତୁ କରନି ଏଇ ସମୟରେ କରନ୍ତିନି କିନ୍ତୁ ଆଜି କାଲି ଏତେ ଲୋକ ଟିକେ ଏ ସବୁ ଜିନିଷ ଏତେ ମାନୁନାହାନ୍ତି ଆଉ ସେ ତାଙ୍କର ମାନେ ପରମ୍ପରା ଖାଲି ଏଇ ଆଜିକାଲି ପରମ୍ପରା ଟା ମତେ ଲାଗୁଚି ଆପଣ କେତେ ତୋଯୋଉ ଭାବେ ପରମ୍ପରା ଟା ଖାଲି ଇଣ୍ଟରନେଟ ରେ ବଂଞ୍ଚିତ ହେଇକିନା ଅଛି।
ସୋସିଆଲ ମିଡିଆରେ ହଁ ହଁ ସୋସିଆଲ ମିଡିଆରେ ହଁ ସେଗୁଡାକ ନାହିଁ ଏବେ ଆପଣ ରଜ ଦେଖିବେ ଆଗରୁ ରଜ ସମୟରେ ମାନେ ଉ ଏତେ ତ ଫୋନ୍ ନଥିଲା ଇଏ ନଥିଲା ସମସ୍ତେ କଣ ଗୋଟେ ଜାଗାରେ ଗ୍ୟାଦରିଂ ହେଇନା ତାସ ଖେଳିବା ଲୁଡୁ ଖେଳିବା ହଁ ହଁ ଆଉ ଦୋଳି ଦୋଳି ଖେଳିବା କି ମାନେ ଗ୍ରୁପ ହେଇକିନା କୋଉ ସାଙ୍ଗ ଘରକୁ ଯିବା ବା ଗ୍ରୁପ୍ ହେଇନା କୋଉ ବନ୍ଧୁବାନ୍ଧ ରିଲେଟିଭସ ଘରକୁ ଯିବା। ସେଇଠି ଖାଇ ପିଇକିନା ବୁଲିକିନା ଆସିବା ଆଜିକାଲି ଏଇ ଜିନିଷ ଟା ଆଉ ସାର ହୋଉନି ବୁଝିପାରିଲ ନା ଆଜି କାଲି କଣ କହିଲେ କେମିତି ରଜ ଆସିଲା କେମିତି ରଜରେ ଅଳତା ଟିକେ ଲଗେଇଦବୁ? କେମିତି ଟିକେ ସଜବାଜ ହେଇଯିବୁ ଆଉ କେତେଟା ଫଟୋ ଉଠେଇଲେ ଆମେ ସୋସିଆଲ ମିଡିଆରେ ପୋଷ୍ଟ କରିବୁ। ସେଇଟା ଆଜିକାଲି ମାନେ ହଁ।
ସେଇ ଯୋଉ ପର୍ବ ପର୍ବାଣିର ଯୋଉ ଆଗର ଯୋଉ ମର୍ଯ୍ୟାଦା ଥିଲା ତାକୁ ଆଉ ଲୋକ ସମ୍ମାନ ରଖୁନାହାନ୍ତି ତାକୁ ଆଉ। ଯୋଉ ଆମର ଲୋକାଲ ଟ୍ରାଡିସନ୍ ଜିନିଷକୁ ଆମେ ୟୁଜ୍ କରୁଥିଲେ। ତାକୁ ଫଲୋ କରୁଥିଲେ ସେଇଗୁଡାକ ଆଉ ଏବେ ଆଉ ହୋଉନି। ମୁଁ ବି ଆଗରୁ କଟକ ଗଲା ବେଳେ ମୁଁ ଦେଖୁଥିଲି ମାନେ ମୋ ଭଉଣୀ ମାନେ ସବୁ ଥିଲେ। ଉପବାସ ରଖନ୍ତି ମାନେ ନିର୍ଜଳା ଉପବାସ ରଖନ୍ତି ଆଜିକାଲି ତ ରଜରେ ସେ ସବୁ ଆଉ କଲଚର ନାହିଁ ଧୀରେ ଧୀରେ ସେ ସବୁ ଲୁପ୍ତ ହେଇକି ହେବା ଲାଗିଲାଣି ଧୀରେ ଧୀରେ
ହେଲେ ହଁ। ଆଗରୁ ଦେଖନ୍ତୁ ମୁଁ ଗୋଟେ କହୁଚି ରଜ କହିଲେ ମାନେ ଆପଣ ସାତ ଦିନ ଆଗରୁ ତା ଭାଇଭ୍ ଟା ଫିଲ କରିପାରିବେ। ହେଲା କିନ୍ତୁ ମୁଁ କହୁଚି ଏବେ ବି ଯଦି ଆପଣ କଟକ ଆସିବେ ସାତ ଦିଇନ ଆଗରୁ ଆପଣ ସେ ଭାଇପ୍ସିଟା ଫିଲ୍ କରିପାରିବେ।
ଆଜ୍ଞା।
ରଜରେ କାହିଁକି ଗଲେ କଟକ ମାର୍କେଟ ଟା ଟିକେ ଛୋଟ ମାର୍କେଟ ଦୋକ ଦୋକାନ ବଜାର ଖୁନ୍ଦି ଖାନ୍ଦିି କି ନା ଆପଣ ଘରୁ ବାହାରିବେ ତ ଦୋକାନ। ହେଲା ବୁଝିପାରିଲେ ନା? ତ କଣ କହିଲେ ସବୁ ଦୋକାନରେ ଭିଡ ଦେଖିବେ ଲୋକ ଯାଉଥିବେ ଆସୁଥିବେ ତ ସେଇଠୁ ସେ ଭାଇଭ ଷ୍ଟାର୍ ଟିକେ ଫିଲ୍ ହୁଏ କି ରଜ ଆସୁଛି ଲୋ ଲୋକ ମାନେ ସେଥିପାଇଁ ବହୁତ ମାନେ ଇଏ ଅଛନ୍ତି। ମାନେ ଖୁସି ଅଛନ୍ତି। ତ ସେଇ ଯୋଉ ଜିନିଷଟା ଆଉ ଆଗ ଭଳିଆ ନାହିଁ ଏବେ ବି ଆମେ ଯେତେବେଳେ ମାନେ ମୋ ଶାଶୁ ଘରକୁ ଯାଏ ଆମ ଆମେ କିନ୍ତୁ କୁଆଡେ ରଜରେ ମୁଁ ଯାଏନି ସାର୍ ବିଲିଭ କରିପାରିବେନି ମତେ କୌଣସି ମୁଁ କୌଣସି ରଜରେ କୁଆଡେ ବୁଲିବାକୁ ଯାଏନି କିଛି ନାହିଁ ଆମେ ଓନ୍ଲି ଆମ ଶାଶୁ ଘରକୁ ଯାଉ ଆଉ ସେଇଠି ପୁରା ରଜ ଟାକୁ ପୁରା ଏଞ୍ଜୟ୍ କରିକିନା ଆସୁ। ସେଇ ପିଠା କରିବା ହଁ କାହିଁକି ନା ଭଲ ଲାଗେ ଆକଚୁଲି ଆଉ ଆଜିକାଲି ଆଉ ସେ ସମୟ ଆମର ତ ଆଉ ତ ନାହିଁ ଯୋଉଟା କି ଆମେ ଆଉ ମାନେ କଣ? ଏଇ ବୁଲାବୁଲି ଇଏ କରିବା ନାଇଁ ଟିକେ କେମିତି ନିଜ ଲୋକଙ୍କ ସହିତ ସମୟ ବିତେଇବା। ଆଉ ଲୁଡୁ ଖେଳିବା ତାସ୍ ଖେଳିବା ଏଇସବୁ ଜିନିଷର ଅତିବାହିତ କରିବା କଥା।
ତ ମ୍ୟାଡାମ ମୁଁ ଗୋଟେ ଜିନିଷ ଜାଣିବା ପାଇଁ ଚାହୁଁଛି ଏଇ ଯୋଉ ରଜ ପର୍ବଟା ମୁଖ୍ୟତଃ ଓଡ଼ିଶାର ମାନେ କୋଉ କୋଉ ରାଜ୍ୟରେ ବହୁତ କରିକି ନା ପାଳନ କରନ୍ତି, ଏ ସମୟରେ ଓଡ଼ିଶା ସାର୍ କୋଉ କୋଉ ଜିଲ୍ଲାରେ ମୁଖ୍ୟତଃ ପାଳନ କରନ୍ତି? ଆଜ୍ଞା!
ହଁ, ଜିଲ୍ଲାରେ ମାନେ ଆପଣ ଏଇ ଯୋଉ କଟକ, ଖୋର୍ଦ୍ଧା ଡିଷ୍ଟ୍ରିକ ହେଲା କଟକ ହେଲା ଆପଣଙ୍କର ଢେଙ୍କାନାଳ, ଅନୁଗୁଳ ବି କରନ୍ତି ଆଉ ବାଲେଶ୍ୱର ବରମପୁର ଏଗୁଡାକ ଆଡ଼କରେ ମାନେ ମୟୁରଭଞ୍ଜ ଏଗୁଡା କରେ କି କେଉଁଝର ଏଇଗୁଡାକ ଆଡରେ ବେସିକାଲି ଆକଚୁଆଲି ରଜ ପର୍ବଟା ବହୁତ ମାନେ ଆଡମ୍ବରରେ ପାଳନ କରାଯାଏ। ଆଉ ଅଦର ଡିଷ୍ଟ୍ରିକ୍ଟ ଗୁଡା କରେ ଯୋଉ ଆମର ଇଷ୍ଟନ ସାଇଡ ଓଡିଶା ରହିଲା ସେମାନେ ମାନେ ଏତେ ଟିକେ କରନ୍ତିନି ଏସବୁ ପର୍ବ। ଆଉ ବେଶୀ ଏଇ କଟକ, ଭୁବନେଶ୍ଵର, ଯାଜପୁର ହେଲା ଭଦ୍ରକ, ବାଲେଶ୍ଵର ଏଗୁଡାକରେ ମାନେ ଟିକେ ବହୁତ କରନ୍ତି।
ତ ଏଥର ରଜ ଟା କେବେ ଅଛି?
ବରମପୁର ସାଇଟରେ ଆକୁଚୁଲି ଏଇଟାକୁ ସେମାନେ ହଁ, ବରମପୁର ସାଇଡ ରେ ଏଇଟା ସେମାନେ ବହୁତ ଷ୍ଟ୍ରିକଟିଲି ତାଙ୍କର ଫଲୋ କରନ୍ତି ଏଇଟା। ତାଙ୍କର ମାନେ ଟିକେ ପା ତାଙ୍କର ନିୟମ କାନୁନ ଟିକେ ଅଲଗା ଏଇ ସବୁ ମାନେ ଇଏରେ। ଏଇଟା ଆକଚୁଲି ସେଇ ଚଉଦ, ପନ୍ଦ ତେର ତାରିଖ ଦିନ ହେଲା ସଜବାଜ ବୁଝିପାରିଲ ନା? ସଜବାଜ କାହିଁକି ଗୋଟେ ଦିନ ଝିଅ ପିଲା ତାଙ୍କର ସଜବାଜ ହେବେ। ଆଉ ଯୋଉ ପୋଡ ପିଠାଟା ହୁଏ ସେଇଟା ମନେ ରଖିଥାନ୍ତୁ କେବେ ରଜ ଦିନ ପୋଡା ଯାଏନି।
ଆଜ୍ଞା!
ତା ନିୟମ ଟା। ର ସଜବାଜ ଦିନ ପୋଡପିଠା ଟା ରାତିରେ ପୋଡା ଯିବ। ଆଉ ସେଟା ସ ରଜ ଫାଷ୍ଟ ମାନେ ଚଉଦ ତା ଦିନ ସକାଳେ ତାକୁ ଖିଆଯିବ।
ଏଇ ଇନଫର୍ମେସନ ଟା ମୁଁ ଜାଣିନଥିଲି ମ୍ୟାଡ଼ାମ୍ ଜାଣି ଧନ୍ୟବାଦ!
ହଁ ଏଇ ଜିନିଷ ଟା ବହୁ ଜଣ ଜାଣିିନଥାନ୍ତି କେବେ ରଜ ରଜ ଦିନ କେବେ ପୋଡା ଯାଏନି କୌଣସି ଜିନିଷ। ଆପଣ ଆଇଁଷ ଖାଇପାରିବେ ଆଇଁଷ ଖାଇପାରିବେ ଯଦି ବାରି ଅ ଚ୍ଛି ଆପଣ ଆଇଁଷ ଖାଇପାରିବେ କିନ୍ତୁ ସେଦିନ ପୋଡା ଯାଏନି ତା ପୂର୍ବ ଦିନ ଚଉଦ ତାରିଖ ଦିନ ପୋଡା ଯାଏ ଆଉ ସରି ତେର ତାରିଖ ଦିନ ପୋଡା ଯାଏ ଆଉ ସେଦିନ ସମସ୍ତେ ସଜବାଜ ବି ହୁଅନ୍ତି ହେଲା ତ ତାକୁ ସଜବାଜ କୁହାଯାଇ ତେର ତାରି ଦିନ ଚୋଉଦ ପନ୍ଦର ଷୋହଳ ଏଇ ତିନି ଦିନ ହେଲା ରଜ ଆଉ ମ ଝି ରଜଟା ହେଲା ସବୁବେଳେ ରଜ ସଂକ୍ରାନ୍ତି। ରଜ ସଂକ୍ରାନ୍ତି ହେଲା ସେଇ ସେଇଦିନ ବି ଆପଣ ମାନେ ଏ ପିଠା ପଣା କନା ଖାଆନ୍ତି ଆଉ।
ଆଜ୍ଞା ମ୍ୟାଡ଼ାମ୍ ଧନ୍ୟବାଦ ମ୍ୟାଡ଼ାମ୍ ଏତେ ସାରା ଇନଫର୍ମେସନ୍ ମୋ ସହିତ ସେୟାର୍ କରିଥିବାରୁ। ଜାଣିପାରିଲି।
ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ।